ଲାଗୁନି। ହ୍ୟାଲୋ।
ହ୍ୟାଲୋ।
କ'ଣ କରୁଛ ତମେ।
ବସ୍ ଚି।
ବସିଛ ଏ ତମର କିଛି କାମ ନାହିଁ ବସିଛ।
ନାଁ।
କିଛି କାମ ନାହିଁ କ'ଣ ଖାଇଛ ଆଜି।
ମ୍।
କ'ଣ ଖାଇଛ।
ମୁଁ ଖାଇଛି ଭାତ, ଡାଲି।
ଆଉ।
ଭଜା।
ହୁଁ। ଆଉ କଣ ଖାଇଛ?
ଏତିକ ବା।
ଜମା ଏତିକି ଖାଇଛ।
ହଁ।
ହୁଁ ହୁଁ ଆଉ କୁଆଡ଼େ ବୁଲାବୁଲି କରି ଯାଇଥିଲା ଏବେ?
ରଜରେ।
ହୁଁ।
ଆମେ ଯାଇଥିଲୁ ପୁରୀ, ନନ୍ଦନକାନନ। ଆଉ ରଜ ଯଉ ଟାଉନୁ।
ହଁ।
ଯାଇଥିଲୁ ବୁଲି।
ବୁଲିଥିଲ ଖାଲି ଆଉ କଣ ତମ ଆଡେ କଣ କଣ ଦୋଳି ପଡେ ରଜରେ?
ଆଁ।
ମୋ ରଜରେ ତମ ଆଡ଼େ ଦୋଳି ପଡ଼େ ନା?
ହୁଁ।
କି କିି ଦୋଳି ପଡ଼େ?
ଆମର ଏଇ ଡଙ୍ଗାଦୋଳି, ଚକିରୀ ଦୋଳି, ପଟା ଦୋଳି, ଦଉଡ଼ି
ହୁଁ ହୁଁ।
ଆଉ ତା ଏଇ ଯଉ ଇଏ ରାମଦୋଳି।
ରାମଦୋଳି ଫୁଣି ବି ପଡ଼େ।
ସେୟା ଅଛି ଆଉ।
ହୁଁ ଆଉ ତମ ଆଡ଼େ ପିଠା ପିଠା କରନ୍ତି ନା ରଜ ରେ?
ପିଠା କାକରା ପିଠା, ଏଣ୍ଡୁଳି ପିଠା।
ଆଉ କି ପିଠା?
ଏତିକି ତ ମୁ ଖାଏ ଆଉ।
ଚକୁଳି କର ନା ଚକୁଳି।
ଆଁ।
ଚକୁଳି ପିଠା କର ନା?
ହଁ।
ହୁଁ ଆଉ ତ ଆଉ ତମ ଆଡ଼େ ଖାସି ଫାସି ମାର ନା?
କଣ?
ମୁ ରଜରେ ମା ମଟନ୍ ଫଟନ ହୁଏ ନା ତମର? ହୁଁ ଆଉ ତମ ଆଡ଼େ କଣ ନଇ ଅଛି?
ଉଁ।
ତମଆଡେ ନଈ ଅଛି ନା ନଦୀ ନଦୀ?
ହୁଁ ନଇ ରେ ପାଣି ଆସିଚି।
ଉଁ ନଇରେ କେତେ ପାଣି ଅଛି? ନଇରେ କେତେ ପାଣି?
ବହୁତ୍ ପାଣି।
ହୁଁ ମାଛ ଫାଛ ଅଛି ନା ତମ ନଈ ରେ?
ଆ ମାଛ ସାପ ଅଛନ୍ତି ମାଛ।
ମାଛ ନାହାନ୍ତି? ତମ ନଈ କି ଗା
ଆଉ ତମ ଆଡ଼େ କଣ କଣ ଅଛି ପାହାଡ଼ ପାହାଡ଼?
ଏ ବାପ ମ ଟମକା ପାହାଡ଼ ଅଛି ପାହାଡ଼ ଭିତରେ ଗୁମ୍ଫା ଅଛି। ସେଇ ଗୁମ୍ଫାରେ ବାବାଜୀ ବୋଲି ଜଣେ ଅଛନ୍ତି। ପୁରା ଟପ୍ ରେ ଅଛି ଗୋଟେ ଗୁମ୍ଫା। ସେ ଜଣେ ବାବାଜୀ ଅଛନ୍ତି ସେ ଲୋକମାନେ ଚଡ଼ି ଚଡ଼ି ଯାଉଛନ୍ତି। ସେଇଥିରେ ଛୋଟିଆ ମନ୍ଦିର ଭଳିଆ ଗୋଟେ ଅଛି। ଆଉ ସେଠି ପାଣି ବାହାରୁଚି ମନକୁ ପାହାଡ଼ ଟପ୍ ରେ ପୁରା ତମେ ଉପରେ ପୁରା ସେ ପାହାଡ଼ ଉପରେ ପାହାଡ଼ ଭିତରେ ଗୋଟେ ଗୁମ୍ ମ୍ଫା ଟେ ଅଛି ସେଇ ଗୁମ୍ଫାରେ ଜଣେ ବାବାଜୀ ଅଛନ୍ତି। ବାଇନ ସେଇ ବା
ତମେ ଯାଇଚ?
ନା ନା ସେବାଟେ ମୁଁ ଚଢ଼ିପାରୁନି ବା। ଅଲଗା ଲୋକ ଯାଇକି ଦେଖି ଆସିଛନ୍ତି। ଆଉ ସେପା ହାତୀ ପ୍ରବଳ ଅ ହଁ ପ୍ରବଳ ହାତୀ ଅଛନ୍ତି। ସେ ହାତୀମାନେ ସେ ଜଙ୍ଗଲରେ ଅଛନ୍ତି କଣ ଆମ ଗାଁ ଆଡ଼େ ଅଛନ୍ତି କି ସେ ଆସନ୍ତି ମଝିରେ ମଝିରେ ଦିନେ ଦିନେ। ବୁଲିବାକୁ। ଯେତେବେଳେ ଧାନ ପାଚିବ ସେତେବେଳେ ସେମାନେ ଆସିବେ। ଆସିକି ଧାନ ଖାଇବେ, ତାପରେ ସବୁ ଲୋକମାନେ ଫରେଷ୍ଟ ବାଲାକୁ ଫୋନ୍ କରିବେ, ହାଲୋ
ହାଲୋ।
ଫ ଫରେଷ୍ଟ ବାଲା ତାପରେ ଆସିବେ, ଆସିକି ବାଣ ଫାଣ ଫୁଟେଇକି ସେ ହାଥୀକି ନେଇକି ଫୁଣି ସେଇ ଜଙ୍ଗଲରେ ଛାଡ଼ିବେ।
ସିଧା ସିଧା ଜଙ୍ଗଲରେ ରହିବ ଆଉ।
ତମେ ହାତୀକୁ ଦେଖିଛ?
ହୁଁ, ହାତୀକୁ ମୁଁ ତଡିଚି, ଦେଖିଛି। ଆଉ କଣ ଖବର?
ହାଲୋ।
ହଁ, ମାନେ ତମଆଡ଼େ କଣ ବାଇଗଣ ଫାଇଗଣ ଲଗଉଚନ୍ତି ନା, ମୁଁ ତମ ଆଡ଼େ ବାଇଗଣ ଫାଇଗଣ ଲଗଉଚନ୍ତି ନା? ଚାଷ କରନ୍ତି କଣ? କଣ ଚାଷ କରନ୍ତି? ଆଉ କଣ?
ବାଇଗଣ
ଆଉ, ହୁଁ।
ଆଉ ବେଲାତି
ବିଲତି
ପୋଟଳ, କଲରା
ଗାଁ ରେ
ଝୁଡ଼ଙ୍ଗ
ଏତେ କଥା ଲଗୁଅନ୍ତି?
ହୁଁ।
ଓ ଆମ ଆଡ଼େ ବି ଆମ ଆମର ଆମର ଗୋଟେ ଫାର୍ମାର୍ ଅଛି ସେଠି ଆମର ମାଛ ଛଡା ଫାର୍ମ ହାଉସ୍। ଫାର୍ମ ହାଉସ ଆମର ଗୋଟେ ଅଛି, ସେଠି ଗୋଟେ ପୋଖରୀ ଅଛି। ସେ ପୋଖରୀରେ ସେ ହଁ ସେଠି ସେଠି ସବୁ ମାଛ ଚାଷ କରାହେଉଛି। ରୋହି ଆଉ ଆମର ରୂପଚାନ୍ଦି ସବୁ ମାଛ ଛଡା ହେଇଛନ୍ତି, ଆଉ ସେ ତା ହୁଡାରେ ସବୁ ନଡିଆ ଗଛ ଲାଗିଚି, କଦଳୀ ଗଛ ଲାଗିଚି। ଆଉ
ଆମର କଦଳୀ, କମଳା, ଆମ୍ବ, ବେଲ ନଡ଼ିଆ, ତାଳ
ଆରେ ଏତେ କଥାକି ତମ ଆଡ଼େ
ଅଛି।
ହୁଁ ହୁଁ। ନା ଆମ ଆଡ଼େ ବି ସେଇଆ ଅଛି, ଯେ ଆଉ ତମକୁ କଣ ଖାଇଆକୁ କଣ ଖାଇବାକୁ ତମକୁ ଭଲ ଲାଗେ?
ମତେ, ମତେ ବିରିୟାନୀ।
କଣ? କଣ ଖାଇବାକୁ ଭଲଲାଗେ?
ମତେ ବିରିୟାନୀ ଭଲ ଲାଗେ, ଚାଉମିନ ଭଲ ଲାଗେ, ଗୁପଚୁପ ଭଲ ଲାଗେ। ଚାଟ ଭଲ ଲାଗେ, ଅଣ୍ଡାରୋଲ ଭଲ ଲାଗେ।
ଆରେ, ଏତେ କଥା ଭଲ ଲାଗେ।
ହୁଁ।
ହୁଁ। ଆମକୁ ବି ସେଇଆ।
ଆଉ ତମେ ରଜରେ କୁଆଡେ କୁଆଡେ ଯାଇଥିଲ?
ଆମେ ରଜରେ ଯାଇଥିନୁ, କୁସୁମା ପାର୍କ ସେଠି ଦେଖିନୁ ତାପରେ ସେଠି ଦେଖିନୁ କେତେ କଥାଥିଲୁ। ପାର୍କ ଭିତରେ ସବୁ ଗଛ ଲଗା ହେଇଥିଲା ଘର ଫର ଥିଲା। ସେଠି ବୋଟିଁ ହୁଏ। ଆଉ ତାପରେ ଆଉ ଗୋଟେ ଜାଗାକୁ ଯାଇଥିଲୁ ସେଠି ଦୋଳି ପଡ଼ିଥିଲା। ତାପରେ ପୁଣି ଗୋଟେ ପୁଣି ଗୋଟେ ଜାଗା ଯାଇଥିଲୁ। ସେଠି ସେଠି ଦଶ ଆସ ସମାଦୟ ହାଟ ଥିଲା। ତାପରେ ଆସିଲୁ ବୁଲିକି ବଜାର ଫଜାର ବୁଲିନୁ, ହୋଟେଲରେ ଖାଇନୁ, ବଡ଼ ହୋଟେଲରେ।
ହୋଟେଲରେ ଖାଇବା ମିଳିଲା?
ହୁଁ। ମିଳିଲା। ଆଉ ଅରୁଆ ଭାତ ମିଳିଲା। ଆଉ ସେ ହୋଟେଲ ସବୁୁରା ସବୁ ହୋଟେଲ ତ ବନ୍ଦ ବହୁତ ରଜରେ ହେଇଯାଇଥାଏ। ସେ ଗୋଟେ ଦିଟା ହୋଟେଲ ଖୋଲା ହେଇଥିଲା ଯାହା ମିଲା ଖାଇଦେନୁ ଆଉ। ତାର ଖାଇ ଖୁଆଇକି ତାପରେ ପଳେଇ ଆସିଲୁ ଆଉ। ତୁମେ ସବୁ କୁଆଡେ ଭୋଜି କରି ଯାଅ ତମ ଆଡ଼େ?
ହ୍ୟାଲୋ।
ହଁ ମୁଁ ତମର କୁଆଡ଼େ ଭୋଜି କରିଛ?
ଆମ ଆମର ଏ ପାଖରେ ଗୋଟେ ଜଙ୍ଗଲ ଅଛି, ସେଠିକି ଭୋଜି କରତେ ଯାଉ।
ଉଁ କୁ ଆମର ବା ଗୋଟେ ଏଠି ଅଛି ପାର୍କ ଅଛି ସେ ପାର୍କ ପାଖରେ ଗୋଟେ ଜଙ୍ଗଲ ଅଛି ଆମର ଗୋଟେ ପାର୍କ ଅଛି। ସେ ପାଖରେ ଦୋଳି ପଡ଼ିଛି। ସେଠି ଛୋଟ ଛୋଟ ଛୁଆମାନେ ଯାଇ ଖେଳନ୍ତି? ଆଉ ବଲମାନେ ବି ଯାଇକି ବୁଲାବୁଲି କରନ୍ତି ସେଠି ବହୁତ ଫୁଲ ଗଛ ଲାଗିଛି। ସେଠି ବାଘସ୍ ଭାଲୁ ଆଉ ଜେବ୍ରା। ସେମାନଙ୍କ ସବୁ ଷ୍ଟାଚୁ କରାହେଇଛି। ଛୋଟ ଛୁଆ ଏକ ହୁଁ। ଆମେ ଯାଇକି ବୁଲିକି ଆସିଛୁ ନା ଆଉ ଆମ ପାଖରେ ତା ପାଖରେ ଗୋଟେ ଜଙ୍ଗଲ ଅଛି। ଏ ଜଙ୍ଗଲରେ ସବୁ ଲୋକମାନେ ଆସିକି ଭୋଜି କରନ୍ତି ଆଉ ଭୋଜି କରିବେ ସେଠି ସେ ପାର୍କ ବୁଲିବେ ଭୋଜି କରିବେ ତାରେ ମନ ଖୁସି କରିକି ଯିବେ ଆଉ।
ଓହୋ।
ତା ପାଖରେ ବି ଗୋଟେ ପାହାଡ଼ ଅଛି।
ପାହାଡ଼।
ପାହା ପାହାଡ଼ ଜଙ୍ଗଲ ଅଛି ସେ ଜଙ୍ଗଲରେ ବହୁତ ଗଛ ଅଛି।
ନଦୀ ଫଦୀ କିଛି ନାହିଁ।
ନା ନା ହେଠି ଛ କିଛି ନାହିଁ। ଡ୍ୟାମ୍ ଗୋଟେ ସେଇଠି ହେଇଥାନ୍ତା ଯେ ହେଲାନାହିଁ ବା।
ଯାମ୍ ସେଇ ପାର୍କ ରେ ବନେଇଥାନ୍ତ।
ପୁରା ପାର୍କ ଯୋଉଟା ହେଇଛି ତା ଉପରକୁ ଟିକେ ଗୋଟେ ଡ୍ୟାମ୍ ହେ ସେ ଡ୍ୟାମ୍ ଯାଇଥିଲେ ବହୁତ ବୋହୁତ ଲୋକ ଧାନ ବିଲ ରେ ସବୁ ପାଣି ମାଡ଼ିଥାନ୍ତା। ଏଟା ହେଲାନି ଆଉ ବହୁତ ଜଙ୍ଗଲ ନଷ୍ଟ ହେଇଯିବ ବୋଲି ଏଠିକା ପରିମିସ୍‌ କନ୍ ଦିଆ ହେଲା ନାହିଁ ମାନେ ପାର୍କ ହେଇଥାନ୍ତା ଆଗକୁ ତ ଡ୍ୟାମ୍ ହେଇଥାନ୍ତା। ସେଥିପାଇଁ ସେ ଯେ ଡ୍ୟାମ୍ ରେ ବି ଡ୍ୟାମ୍ ତ ହେଲାନି ସେଠି ପାର୍କ ହେଇଗଲା। ସେ ପାର୍କ ପା ପାଖରେ ଗୋଟେ ଜଙ୍ଗଲ ଅଛି ସେ ଜଙ୍ଗଲରୁୁ ତ ସେ ପାର୍କକୁୁ ପଳେଇ ଆସୁଛନ୍ତି ଆଉ। ପଶୁପକ୍ଷୀମାନେ ଆଉ। ବାଘ ଫାଗ ବି
ତମ ଗାଁ ତମ ପାଖରେ?
ହଁ। ଆମ ଗାଁ ପାଖରେ ମାନେ ସେପଟରେ ଆଉ। ସେ ବାରିଭିତରେ ଗଲାଭାରି।
ଆଉ ତମ ଗାଈ ଫାଇ କିଛି ଅଛନ୍ତି?
ଯାଇ ହଁ ଗାଈ ଅଛନ୍ତି। ଆମ ଗାଈ କ୍ଷୀର ଦଉଚି। ଆମେ କ୍ଷୀର ପିଉଚୁ ବାଛୁରୀ ଅଛି।
ପିଉଚ ନା ବିକି ଦଉଚ?
ପିକାରିଆ ଦୋଉଚନ୍ତି ପା।
କ୍ଷୀରରେ ପିଉଚନା ବିକି ଦଉଚ?
ଏ। ହଉ ତାହେଲେ ମୁଁ ରହୁଛି ଆଁ କାମ ଅଛି ଟିକେ।
ହ୍ୟାଲୋ